ହଁ। କଣ କରୁଚ? ହ୍ୟାଲୋ
ଟିକେ ବାହାରକୁ ଆସ ନେଟୱାର୍କ ପାଉନି। ମୁ କଲି ଟିକେ ବାହାରୁକୁ ଆସ ନେ ର ପାଉନି।
ହଁ ହଁ ଯାଉଚି ଯାଉଚି।
ହାଲୋ କଣ କରୁଛ କଣ?
ଏବେ ଆସିଲା।
କଣ କରୁଚ ହଁ ହଁ ଆସିଲା।
ଖାଇକି ଆସିଲି ବା।
କଣ ରୋଷେଇ କରିଥିଲ?
ଆଜି ବିରିୟାନି।
ବଢିଆ ଆଉ।
ଭେଜ ନା ନନ ଭେଜ?
ଭେଜ।
ତମ ପୁଅ କେତେ ବର୍ଷର? ହ୍ୟାଲୋ ନେଟୱାର୍କ ପୁରା ଅପ ଡାଉନ ହିଁ ହଉଛି।
ମୁଁ ବାହାରେ ତ ବସିଚି।
ହଁ ଏବେ ଆସିଲା ଶୁବିଲା।
ଲୋ
ତମ ପୁଅ କେତେ ବର୍ଷର? ହଁ ମୁଁ ଖାଇ ସାଇଲିଣି। ଓହୋ।
ହୁଁ।
ଛୋଟ ପିଲା ଟା ହଇରାଣ କରୁଥିବା ପୁରା ଆଉ ହ୍ୟାଲୋ। ହାଲୋ।
ହ୍ୟାଲୋ